ହାଲୋ।
ହ।
ହାଲୋ।
ହଁ କ- କଣ କରୁଥିଲ? କଣ କରୁଥିଲ?
ଆଉ ଗାଧେଇ ସାରିଲଣିି?
ହଁ।
କୋଉ ମନ୍ଦିର ଏଇ ଯୋଉ ତମ ଗାଁ ମନ୍ଦିର ଯିବ?
ଆଉ କଣ କୁହ?
ହଁ ଏକା ଯିବ ନା ଆଉ କିଏ କିଏ ଯିବ?
ଆଉ ସାଇରେ ସମସ୍ତେ ଅଛନ୍ତି ଯିବେ।
ଅ ହ। ଆଉ ତମ ସାଇରେ ସବୁ ଝିଅମାନେ ଆସୁଚନ୍ତି ନା?
ହଁ ଆସୁଚନ୍ତି ଆସୁଚନ୍ତି ସେ ତ ଆଜି ଆସି ଆସିଥିବେ କାଲି ଆସିବେ।
ଅ ହ। ଆଉ ସଂକ୍ରାନ୍ତି ବୋଲି ଯିଏ ଆସିବା ଅଥା ଯିଏ ଆସିବେନି କାଲି ସମସ୍ତେ ଆସିବେ ଆଉ।
ହଁ ଏ ରଜ ସଂକ୍ରାନ୍ତିରେ ବାରଣ ନାହିଁ ପଳି ଆସନ୍ତି।
ହଁ ନା ରଜ ସଂକ୍ରାନ୍ତିରେ ବା ଆସନ୍ତି।
ହଁ ଆସନ୍ତି ରଜ ଯିଏ କାଲି ଆସିବେ।
ଅଁ ହଁ। ଆଜି ତ ସେ ମନ୍ଦିର ପାଖେରେ ପ୍ରବଳ ଭିଡ।
ଏ ଖିଚୁଡି ଡାଲମା ତ ସବୁ ମାସ ସଂକ୍ରାନ୍ତିରେ ଦଉଚନ୍ତି। ଆଜି ରଜ ସଂକ୍ରାନ୍ତି ବୋଲି ନୁହେଁ ମାସକୁ ଥରେ ଦଉଚନ୍ତି ସେଠି ଖିଚୁଡି ଡାଲମା କରି।
ହଁ ଏଇ ଫ୍ରି ମାସ ଦେଇଚନ୍ତି।
ଆଉ ତମ ପୁଅ ଝିଅ?
ଏଇ ପୁଅ ଏଠେ ଖେଳ
ଉଁ ହୁଁ, ଉଠିଲେଣି ନା ସେମାନେ? ମୁଁ କହିଲି ଉଠିଲେଣି ନା ସେମାନେ? ହାଲୋ।
ହଁ ଉଠିଲେଣି।
ଅ ହୋ।
ମୋ କଥାଗୁଡା?
ଅ ହ ମନ୍ଦିରରୁ ଆସିଲେ ଖାଇବ?
ପିଠା ଫିଠା କଣ କରିଚ ନା? ଉ କଣ ପିଠା କରିଚ ନା କରିନ?
କଣ କି?
ମୁଁ କହିଲି ପିଠା କରିଚ ନା?
ହଁ ହୁଁ।
କଣ କହିଲ? ହାଲୋ। କଣ କହିଲ ଅ ହୋ। ଆଉ ସେଇ ତମ ଘର ପାଖୁରୁ ମନ୍ଦିରଟା କେତେ ବାଟ ଅଳ୍ପ ବାଟ?
ହଁ। ହାପ୍ କିଲୋମି ହଁ।
ହଁ ଚାଲି ଚାଲିକା ସମସ୍ତେ ପଳେଇବ।
ହଁ ସମସ୍ତେ ସାଙ୍ଗ ହେଇଗଲେ କଣ ଜଣା ପଡିବ କି।
ନା ପା ତାର ଆଜି ଖରା ହଉଚି ନା ସେପଟେ ଏପଟେ ବେଶୀ ଖରା ନାହିଁ।
ନା ହେଇ ନ ଏଇନେ ଆଇଲା।
ଅ ହୋ କାଲି ତ ରଜଟା ଅଧା ଖରାରେ ଅଧା ବର୍ଷାରେ ପଳେଇଲା।
ହଁ।
ହଁ ଆଜି କଣ ହବ କେଜାଣି ଯାଇଥିଲ ନା ତମ ସେଇ ଆଡେ ଖେଳିଆକୁ ଦୋଳି ଫୋଳି ଯାଇଚ ନା ଯାଇନ ଟୋଟାଲ୍? ଉଁ ତମ ସାହିରେ କୋଉଠି ଦୋଳି ପଡିଚି ନା ପଡି ନାଇଁ ତମ ସେଇ ବଁ ବାରି ଆଡେ ତମ ଗଛ ଆଡେ?
ହୁଁ ପଡେ ଏଇନା କାଇଁ ପ
ଯାହା ହଉ। ଏରା ଏରା ତ ସବୁ ଶାଳରେ ଦୋଳି ହଉଚି ଆଉ ଶାଳରେ ସେଇ ଯୋଉ ଉପର ସାହିରେ। ଜେନା ସାହିରେ।
ନୂଆଗଳିଆ ପାଖରେ।
ହଁ ସେୟା ବା ସେଇଟି ହଁ। ସେଇଟି କମ ଅଧିକ ଭଲ ହଉଚି ଝାଟିଆ ସାହି ଶାଳ ପାଖରେ।
ହୁଁ।
ଯାଇଚ ନା ସିଆଡେ ଯାଇନ ଟୋଟାଲି?
ନା ଯାଇନୁ କାଲି ତ ପଇଲୁ ଗଲା। ତ କେଇ ତ ଆସିନାହାନ୍ତି ବେଶୀ କାଲି ତ ବର୍ଷା ହେଲା ଆଉ କନ କରିବି।
କାଲି ତ ହଁ ଯିଏ ଚାରଟା ବେଳେ ଯିଏ ଯୁଆଡେ ଯିବା କଥା କାଲି ତ ସବୁ ବର୍ଷା। କାଲି କେହି ଘରୁ ବାହାରି ନାହାନ୍ତି ଆଜି ତ ଏଇ ସ ଖାଳେ ଏଇ ସଖାଳିଆ ଠିକ୍ ପାଗ ହଉଚି ଖରା ପୁରା ହଉଚି। ପୁଣି ତିନି ଟା ପରଠୁ ବର୍ଷା ହଉଚି ଯେ କାଲି ତ ଯୋଉ ବିଜୁଳି, ଘଡ଼ଘଡ଼ି, ବର୍ଷା। ସନ୍ଧ୍ୟା ବେଳୁ ଲାଇନ୍ ଗଲା ଚାରଟାରେ ଆସିଲା ରାତି ବାରଟାରେ। ଦିନ ସାରା କିଛି ମାନେ ଖରା ହଉଚି ଠିକ୍ ତିନିଟା କତିରୁ ବର୍ଷା ଉଠେଇକି ବର୍ଷା, ବିଜୁଳି ହଉଚି ଆଜି ପୁଣି ଦେଖଉଥିଲା ଫୋନ୍ ରେ ଆହୁରି ବର୍ଷା ଅଛି।
ଆଗାମୀ ତିନି ଘଣ୍ଟା ଭିତରେ ବର୍ଷା, ଘଡ଼ଘଡ଼ି, ବିଜୁଳି ହବାର ସମ୍ଭାବନା ଅଛି। ବର୍ଷା ସିନା ଛାଡ଼ିଲେ କିଏ କୁଆଡ଼େ ଯିବେ ବୁଲିବାକୁ। କିଏ କଣ କରିବେ ଆଉ। ବର୍ଷା ତ ଛାଡ଼ୁନି ଆଉ। ଭୋଗୋ ସଜାଡି ସାରିଲଣି?
ନାଁ ସଜାଡ଼ିନି ଯିବି ସଜାଡ଼ିବି।
ଆହୋ, ଗାଧେଇଲ କୋଉଠି? ସେ ତମ କୂଅ ପାଖରେ ନା କୋଉଠି ଗାଧୋଉଛ? ହୁଁ। ଗାଧୋଇଲ କୋଉଠି ଘରେ ନା ତମ କୂଅ ପାଖେରେ ନା କୋଉଠି?
ଘରେ।
ଆଉ ହଁ, ଆଉ ତମ ଭଉଣୀ ହେରିକା କିଏ ଆସିଚନ୍ତି ନା?
ତମ ଭଉଣୀ ହେରିକା କିିଏ ଆସିଚନ୍ତି ନା?
ନା ନା ଆସିନାହାନ୍ତି ଆସିବେ।
ଓହୋଃ, ତମ ସାନ ଭଉଣୀ ତ ସେ ଆସିବନି?
ନା।
ଆଉ ବଡ଼ ସେ ଆସିବ ନା?
ସିଏ ଆସିବନି।
ଆଉ କିଏ? ଯୋଉ ସିଏ ଆସିବେ ତମ ଆର ଭଉଣୀ।
ହଁ ସିଏ ଆସିବ। ସୋମବାରେ ସବୁ ଆସିବେ, ଆମର କାମ ଅଛି ସୋମବାରେ ସବୁ ବନ୍ଧୁ ଆସିବେ।
ଅ ହ। ଆଉ ଛୁଆ ଟା ଗାଧେଇ ନଥିବା।
ଟା ଝିଅଟା କୁ ଜର ଝିଅଟା ଗାଧେଇନି
ଜର ଜର କୋଉ ଦିନ ଠୁ କାଲିଠୁ?
ହଁ, କାଲି ରାତିଠୁ।
ହଁ।
ଉଁ ହୁଁ। ଆଉ ପୁଅଟା ତା ଦେହ ଭଲ ଅଛି?
ହଁ ଭଲ ଅଛି।
ଏ ଯୋଉ ଉଁ ଯୋଉ ଔଷଧ ଘରୁ ଆଣିଥିଲ ନା, ଛକୁରୁ ଯାଇକି ଆଣିଲ ଔଷଧ ସାଙ୍ଗେ ସାଙ୍ଗେ?
କୁଆଡ଼େ ଗଲା ଆଗେ ଥଣ୍ଡା ଔଷଧ ଟା ଧରେ ଔଷଧ ଟା ଆଗେ ହେଇଥାଏ। ତାପରେ ଆଉ
ହଁ ସେଇଆ ଛୁଆଙ୍କୁ ନେଇିକଯିବୁ ଆଗେ ଜର ଔଷଧ ଟା ନବୁ। ଥଣ୍ଡା ଜର ଔଷଧ ନବୁ କାରଣ ଏପାଣି ସେ ପାଣି ଏଇନା ଛୁଆଙ୍କୁ ଯାହା ହେଲେବି ଥଣ୍ଡା ଧରିବ କି ଜର ହବ।
ହୁଁ।
ଏଇବା ଥରେ ବା ଆମ ଘରକୁ ଯାଇଥିନି ସେ ବଡବାପା ପୁଅ ବାହାଘର ବେଳକୁ ଆମ ପୁଅଟା ସେମିତି ଥଣ୍ଡା ଧଇଲା ଆଉ ପୁଣି ବାନ୍ତି କଲା, ଝାଡା ହେଲା। ଫୁଟି ଫୁଟି ପିଇ ଦେଲା ଝାଡା ଫାଡା ଝାଡା ହେଲା ଝାଡା ଦି ତିନିଟା ଗଲା ଫୁଣି ବଡାବାପା ଯାଇକି ଛକରୁ ମେଡିସିନ ପଣ୍ଡା କତିରୁ ଆଣିଲେ ଖାଇଲା ଖାଇକି ଭଲ ହେଲା। ସେ କେବେ ଝାଢା ହୁଏନିଁ ଥଣ୍ଡା ଜର ହୁଏ କିନ୍ତୁ ସେ କେଉଦିନ ଝାଢା ହେଇନି। ସେଇଠି ଯୋଉ ଫୁଟି ଫୁଟି ରାତିରେ ଫୁଟି ଦି ତିନିାଟା ପିଇକି ଶୋଇ ପଇଲା ସେଟା ରାତିରେ ଝାଡା। ଦିଇଟା ତିନିଟା ଝାଡ଼ା ଗଲା ଯେମିତି ବଡାବାପା ଯାଇକି ଛକରୁ ପଣ୍ଡା କତିରୁ କହିକି ମେଡ଼ିସିନ ଆଣିଲେ ଯେମିତି ଭଲ ହେଲା।
ଯେମିତି ଯେମିତି ଘରକୁ ଯିବ ଘରକୁ ଆସିଲେ ଯାହାହେଲେ ୟାଙ୍କୁ ଥଣ୍ଡା ହବ।
ଦାଉ ଜର ହଉ।
ହୁଁ ଆମେ ଆମ ଆମ ଘରକୁ ଯିବ ଆସିନେ ତାକୁ ଯାହା ହେଲେ ଥଣ୍ଡା ନହେଲେ ଜର ଜର ଏମିତି ହୁଏନି ଥଣ୍ଡା ଫଣ୍ଡା ହୁଏ। ଆଉ ଆଉ ଏ ଏବେ ଏବେ ଆଉ ଏତେ ହଉନି ନହେଲେ ଛୋଟ ଥିଲା ଯେତେବେଳେ ଘରକୁ ଯିବ ଆସିବ ଥଣ୍ଡା ନହେଲେ ଜ୍ୱର ଯାହାହେଲେ ହେବ।
ଏ ମାମୁଘର ନା
ଆଖ ମୁଜ କାଇଁ ଖାଇନୁ। ଖାଇନୁ ଆଉ ଗରମ ଲାଗୁଛି ନା ଥଣ୍ଡା ଲାଗୁଛି?
ନାହିଁ ନା ବର୍ଷା ଟା ହେଇଛି ବୋଲି ଗରମ ହଉନି।
ଥଣ୍ଡା ଲାଗୁଛି ନାଇଁ ସେ ହଁ ଆମ ଝିଅଟା ଆସିଛି ଯେ ପଚାରୁ ଥିଲି ମୁଁ କହିଲି ଗରମ ଲାଗୁଛି ନା ଥଣ୍ଡା ନା ଗରମ ଲାଗୁନି। ଉ ଗରମ ଆଉ ଲାଗୁନି। ଲା ବର୍ଷା ହେଇଛି ତିନି ଦିନ ହେଲାଣି ପୁରା ଥଣ୍ଡା ହଉଛି ଆଉ। ଗରମ ଫରମ କିଛି ହଉନି।
ହୁଁ। ରୋଷେଇ କେତେବେଳେ ଆରମ୍ଭ କରିବ? କଣ କହିଲେ? ରୋଷେଇ କେତେବେଳେ ଆରମ୍ଭ କରିବ? ଚାଲ।
ନା ପିଠା।
କଣ କହିଲ? କଣ କହିଲ?
କିଛି ହେଇନି ଲୋ ଏଇନା।
ଓହୋ। ଓହୋ। ଲାଇନ୍ ଅଛିନା ତମ ଆଡେ?
ହଁ ହଁ। ହଁ ଆସିଲେ କଣ ଖାଇବ ମନ୍ଦିରରୁ? ମନ୍ଦିରରୁ ଆସିଲେ କଣ ଖାଇବ? ପିଠା। ଓହୋ ସେ ତମ ପୁଅ ଝିଅ ଯିବ ନା ମନ୍ଦିର ତମେ ଏକା ଯିବ?
ଯିବେ ନାହିଁ।
ସିଏ ଯିବେ।
ହଁ ହଁ ଆଉ ହଁ ତମ ଘରେ ଫୋନ କରିଥିଲେ ନା ତମ ଶାଶୁ ରେ
ହଁ ଦେଇ କରିଥିଲେ
ହ ହୋ ଆଉ ଇ ତମ ଦିଅର ବା ଫେର ନୁଟା ହେଇନାହାନ୍ତି ନା କଣ ନା ହେଲେ
ନା ବୁଧବାର ହବ
ତମେ ଯିବ ସାଙ୍ଗରେ!
ତମ ଝିଅ ହାରୀ କା ବି ଯିବେ
କଣ
ତୁମ ଯା ସେ ଯିବନି?
ଆ ସିଏ ଆଜି ତାଙ୍କ ଘରକୁ ପଲେଇଳା
ନା ତା, ତା ସାଙ୍ଗରେ କିଏ ଯିବ?
ାଜି
ହଁ।
ସାନ ଝିଅ ଅଛି ଘରଟି
ହଁ ଛୁଆଗୁଡ଼ କାହାକୁ ଦି ଜଣ ପଠେ ଇ ଦବ। ଆଉ ବା ଗୁଡ ଦେଖା ହେଲଣି ନା।
ନା ଦେଖିବାରେ ସବୁ ଆଉ।
ହଉ ସେଇଦିନ ଭଳି ଆଗେ ଗୁଡ ଦେଖେଇକି ଟିକେ ପଳେଇଥିବେ। ଇଏ ଟିକେ କେଉଁଠି ଗୋଟେ ରହିଯାଇଥିବେ। ତାର ପୁଣି ପଳେଇବେ ଆଉ କଣ ଏକାଥରେ କରିଦବା। ଦାଦା ଯିବେ ନା ଗୋଡ ଦେଖେଇ ତମ। ତମ ଶ୍ୱଶୁର ଯିବେ।
ଆସଥରେ
ହଁ। ଏଇଟା ଜ୍ୟେଷ୍ଟ ମାସ ବୋଲି କିଛି କରୁନଥିଲ। ନୁହେଁ କି?
ହୁଁ।
ହଁ। ତାହେଲେ ବୁଧବାରେ। ଗୁଡ ଦେଖା ସେଇଦିନ ଫେରା ନଉଟା ସେଦିନ ଗୋଟେ ଦିନରେ ତମେ ସବୁ କାମ ସାରିଦେବ।
ହଁପା।